ହ୍ୟଲୋ ହଁ କଣ କରୁଛ?
ହଁଵେ ଏବେ ଖାଇକି ଏଁଇ ଉଠିଲି ଜଷ୍ଟ ଏଇଖା।
ଖାଇବା ସରିଲାଣି?
ଆଜ୍ଞା।
ହଁ ଆଉ କେବେ ଆସୁଛ ଏଆଡ଼େ ମାମୁଁଘର ଆଡ଼େ?
ଯିବି ଆଉଁ ଯିବି ଯିବି।
ତମେ ତ ପୁରା ସିଏଡେ ଚକ୍ରଧରପୁରରେ ରହିଲ ଆଉଁ।
ନାଇଁ ଯିବି ଯିବି ଟିକେ ଟାଇମ ମିଳିଲେ କେତେବେଳେ ଯିବି।
ହଁ ତମକୁ ଆଉଁ ଟାଇମ୍ ହବନି। ଆଉ ଏଇନା ରାତିରେ କଣ ଖାଇବା ପିଇବା ହେଲା?
ରୁଟି ବନ୍ଧାଆଳୁ କୋବି ଭଜା।
ହଁ ନିଜେ କଲ ନାଁ କିଂ
ନାଇଁ ଆଉ ମିଶିକି ଅଛନ୍ତି ରୋଷେଇ କଲେ।
ମିଶିକି ଅଛନ୍ତି ତମେ କରିପାରୁଛ ନାଁ ତୁମକୁ ଆସୁନି କିଛି ବାଃ।
ନା ମତେ ଆସୁନି ମ୍।
ବନ୍ଧାକୋବି ତମେ କରିପାରୁନଁ?
ନାଁ।
ଓଁ କିଛି ନାହିଁ ଖାଲି ତ ବନ୍ଧାକୋବିଟେ ଭଲରେ କାଟିଦେବ କିଛି ଯଦି ନ କାଟି ପାରିବ ଆଉ ଗ୍ଲାସ ରେ ଟିକେ ନାଙ୍କୁ କାଟିଦବା ହେଲା।
ଗାଁ କାଟିଲେ କଣ କାଟିଦେଲେ କଣ ଆଉ ତ ପୁଣି ରୋଷେଇ ତ ହବନି ମୋ ଦ୍ଵାରା।
ନାଇଁ କାଟିଦେଥିଲି ତ ଆଉ ଶିଖିବ ନା ତା ଶିଖିନ ମୁଁ କ ମୁଁ କହିଦେବି କି କେମିତି କଣ କରିବ?
ହଁ ଯେତେବେଳେ ଦରକାର ହବ ତମ ଫୋନ କରି କହିବି। ଆପଣ ମୋତେ କହିବେ ଗୋଟେ ଗୋଟେ କରି ମୁଁ ଗୋଟେ ଗୋଟେ କରିି କରୁଚି କାମ।
ହଁ ନାଇଁ ଏବେ ଯଦି ଶିଖିଦବ ଭଲ ନା। ତ କରିତ ହଁ ଟିକେ ଶିଖି ଶୁଣି ଦେଇଥାଅ। ହୁଁ, ଶିଖିଲେ ଭଲ ନା। ଏ ହୁଁ ତାକୁ ଉଁ, ବନ୍ଧାକୋବି କି ଜଣେ ଜଣ ଅଛନ୍ତି, ସେ ଡାଇରେକ୍ଟ ଖାଲି ଧୋଇ ଦେଇକି କାଟ ଟି ଦିଅନ୍ତି ବୁଝିଲ କି ବେ ବନ୍ଧାକୋବି ଭିତରେ କଣ କି ସବୁ ପୋକ ଜୋକ ସବୁ ବହୁତ ରହୁଛନ୍ତି, ସେ ମଝିରେ ଦିଲ୍ଲୀରେ ବାହାରିଥିଲା ଗୋଟେ ସେମିତିଆ କେସ୍ ହେଇଥିଲା।
ହୁଁ।
ଯେ ମାନେ ଏମିତି ନ ଧୁଆ ଧୁଇ କରିକି, ତାପରେ ମାନେ ଭଲରେ ତାକୁ ସିଝା ସିଝି ନକରି ଗୋଟେ ଛୁଆଟା ଖାଇ ଦେଇଥିଲା ଯେ ହ ସେ ପୋକ ତା ବ୍ରେନ୍ ଉପର ଯାଏଁ ପଳେଇଥିଲା। ବୁଝିଲ କି, ତା ବ୍ରେନ୍ ବି ଖରାପ ହେଇଗଲା, ହେଇଯିବ।
ହୁଁ, ହୁଁ।
ସେଇଥିପାଇଁକା ତାକୁ କଣ କରିବ ଫାଷ୍ଟ ତାକୁ ଉଁ, ଭଲରେ ଧୋଇଦବ, ଯୋଉ ମାନେ କା ଟିଦବ ଗ୍ଲାସ୍ ରେ ଗ୍ଲାସ୍ ରେ କାଟିକି ଟିକି ଧୋଇଦବ ତା ଦେହରେ ଟିକିଏ ନାକୁ କଣ କହିଲ ଭିନେଗାର ଟିକେ ଗୋଳେଇଦବ। ଭିନେଗାର ବୁ-ପକ-ମାନେ ଗୋଳେଇକି ପାଣିରେ ପକେଇଲେ କଣ ତା ଦେହରେ ଯଦି କଣ ପୋ କ ଥବବି ବାହାରି ପଡ଼ିବ, ହେଲା, ଆ ଦେ ହଁ ବାହାରି ପଡ଼ିବ ବା ତାକୁ ଭଲ ଧୁଆଧୁଇ କରିକି ସେଇଠୁ ଥୋଇବ। ଯିଏ ବି ଥିବେ ମାନେ ମରିଯିବେ, ଦେହ ବି ଖରାପ ହବନି। ତାପରେ କଣ କରିବ ତେଲ ତତେଇକି ଟିକେ ନାକୁ ଚିନି ପକେଇଦବ, ସିଏ ଟିକେ ନାଲି ହୋଇଗଲେ ତା ଦେହରେ ପିଆଜ ପକେଇ ଭଲ ଭାଜିବ। ଅଦା ରସୁଣ ଏସବୁ ଛେଚା ଛେଚି କରି ପକେଇବ, ମାନେ ଏମ କହୁଛି ଏଟା ମାନେ କଷିଲା ଭଳିଆ ତରକାରୀ କଥା, ଟମାଟୋ ଗୋଟେ ପକେଇଦବ। ତାପରେ ତାକୁ ଭଲ କଷା କଷି କରିକି କୋବିକି ପକେଇବ। ଅ, ଆ, ଆଳୁ କାଟିଥିବ ଆଳୁ ପକେଇଦବ। ସେ କୋବି କି ସେଇଠି ଘୋଡ଼େଇ ଘୋଡ଼େଇକି ରଖିବ। ଏମତି ଭାଜି ବାଜି ଭାଜି ଭାଜି ଲାଷ ଟକୁ ତା ଦେହରେ ଟିକେ କର୍ଣ୍ଣ ଫ୍ଲୋର୍ ଗୋଳେଇକି ପକେଇଦବ। ଆଁ, ଦେଖ ଅ, ଟେଷ୍ଟ ମାନେ ବଢ଼ିଆ ଲାଗିବ ହଁ। ହଁ ତା ଲାଷ୍ଟ କୁ ଗରମ ମସଲା ଯାହା ତୁମେ ପକେଇବା କଥା ପକେଇବ ଆଉ।
ହଁ, ହଁ, ହଁ, ହଁ।
ହଁ ନିଜେ ଟିକି ବନେଇ ଖାଅ କରିକି ବଢ଼ିଆ ଲାଗିବ।
ଆଜ୍ଞା।
ହୁଁ। ଆଉ କହୁଥିଲ ଯୋଉ ଉଁ,
ବନ୍ଧାକୋବିି କଲେ ତ ସେଇଥିରେ କରୁଛନ୍ ନା? ବନ୍ଦାକୋବି ଏ ସର କହୁଛି ଇଏ ଫୁଲକୋବି?
ହୁଁ ଫୁଲକୋବି ବି ସେମିତି କରିବ ଫୁଲକୋବି ଟା ଟିକେ ଏଇଆ ଟିକେ ଛାଁ ଲ
ଟିଉନ ନା ଆଗ ତ ଆଗ ବ-ଅ, ଇଏ ଭିନେଗାର ପକେଇ ଦଉଚ, ବନ୍ଦା ପୁରା ଏମତି ଗୋଟା କୁ ଭିନେଗାର ପକେଇଦଉଚ?
ହଁ ଗୋଟାକୁ ସେମିତି ପାଣିରେ ପକେଇକି ତା ଦେହରେ ପାଣି ଭିତରେ ଭିନେଗାର ଟି ପକେଇବ। ଆଉ ୟା ସେ କବି ତ ଗରମ ପାଣିରେ ବି ପକେଇ ନା, ନା, ନା ପାଣି ପକେଇଦେଇ ଭିନେଗାର ଗୋଟିଏ ମାନେ ଠିପିଏ ପକେଇବ।
ଆଚ୍ଛା।
ଏମତି ତାକୁ ଉଁ, ଏହଳଦୀ ଟିକେ ପକେଇଦବ ଉଁ, ତାପରେ ହୁଁ, ଭିନେଗାର ଟିକେ ପକେଇଦବ। ସେମତି କରିବ ନା ଆଉ ଆଉ କଣ ମୁଁ, ମୁଁ ଇଏ ଉଁ, ପୁରା କଣ କହୁଛ ଭିନେଗାର ବୋତଲ ପକେଇଲେ ତ ଖଟା ଭଳିଆ ଲାଗେ ସେଟା। ହୁଁ, ପୁରା ସିରକା କହନ୍ତି ତାକୁ। ଆ ସେ ପୁରା ଖଟା ହେଇଯିବ ତମେ ଖାଇପାରିବ କି ଆଉ। ସେଇ ଯୋଗୁ ହଁ ଭିନେ
ବେଶୀ ଖଟା ହେଇଚି ତା ଦେହରେ
ଉଁ ହୁଁ। ହଁ ତମେ ଠିପି ଟେ ପକେଇବ ନା ବେଶି ପକେଇବନି। ହୁଁ। ବୁଝିଲେ କି। ତାକୁ ଅଳ୍ପ ମାତ୍ରାରେ ପକେଇବ। ଲୋକ ତ ଏବେ ଗରମ ପାଣିରେ ତାକୁ ପକେଇ ଦିଅନ୍ତି।
ନା ଗରମ ପାଣି ବି ପକେଇଲେ ହବ। ପୋକ ଜୋକ ଥିବେ ପୋକ ଗୁଡାକ ସବୁ ମରିଯିବେ।
ହଁ ତା ଦିହରେ ଟିକେ ହଳଦୀ ପକା ହେଇ ପକେଇକି ଲୋକ ରଖୁସନ୍ତି ବୁଝିଲ କି।
ହଳଦୀ ନବ ହଳଦୀ ଟା କଣ କି ଇଏ ହଳଦୀ ନପକେଇକି ଗରମ ପାଣି ପକେଇଲେ ସେ ତ ଗରମ ରେ ସବୁ ମରିଯାଉଛନ୍ତି ସିଏ।
ହଁ ହଁ ସେଇଟା ବି ଭଲ ଜିନିଷଟା ନା। କିନ୍ତୁ ପତ୍ରକୋବିଟା ପାଇଁ ଟିକେ ଭିନେଗାର ଟିକେ ପକ୍ ପକାନ୍ତି। ମାନେ ଯେତେ ପତ୍ର ଜାତୀୟ ଜିନିଷ ଏମିତି କି ଶାଗ ଟେ ବି ହେଉନା କାହିଁକି ତମେ ଟିକେ ପକେଇଦବ ଯଦି ସେ ତା ଭିତରେ କଣ ଯଦି ପୋକ ଜୋକ ଥିବେ ସିଏ ଗଲେ ମୁଁ ଶୁଣିଚି ଆମର ସେ ଅଛନ୍ତି ଶାଶୁ କୁହନ୍ତି ତ ମୁଁ ସେ କଥାରେ ଜାଣିଚି। ଆମ୍
ଉଁ।
ଏମତି ଆଉ। ଆଉ ଆଜି ସକାଳେ କଣ ଖାଇକି ଯାଇଥିଲ?
ସକାଳେ ମୁଁ ରୁଟି ଖାଇଥିଲି। ଭଜା ଖାଇଥିଲି। ସେଠୁ ଯାଇଥିଲି ଆଉ।
ଆଉ ଘର ଖାଇବା ମନେ ପଡୁଚି ନା ନାଇଁ?
ଘରେ ହଁ।
ତମ ସ୍ ମିଲି ଭଲ ଖାଇବାକୁ ଦିଅନ୍ତି ନା ତମର?
ଆଜ୍ଞା।
ହୁଁ, ନା ମାମା ରୋଷେଇ ତ ଆହୁରି ବଢିଆ ନା।
ହୁଁ।
ଆଉ ଆମିଷ ଫାମିଷ ଖାଉଚ ନା ନାଇଁ?
ଆମିଷ ସେଇ ବୁଧବାର ଶୁକ୍ରବାର ଦି ଦିନ ତ ଆଉ।
ହୁଁ। ଆଉ ତୁମେ ରବିବାରେ ଖାଉନ କି?
ନା ନା ରବିବାର ସୂର୍ଯ୍ୟଙ୍କ ବାର ଖାଉନି। ହେମିତି ଖାଉଚି ଯେତେବେଳେ ଧର ଭୋଜି ଭା ଧ ମର ସାଙ୍ଗେ ସାଙ୍ଗେ ଭୋଜି ହେଲା, କି ପିକ୍ନିକ୍ ହେଲା, ସେ ତ ରବିବାର ଛଡା ଅନ୍ୟ ଦିନ ତ ହେଇପାରିବନି।
ହଁ।
ସେଇଟା ମୁଁ ବାହାରେ ଯଉ ରହୁଚୁ ବାହାରକୁ ଗଲେ ଖାଇଦେଉଚି ଆଉ। ନହେଲେ ଘରେ ଟୋଟାଲ ଘରେ ଟୋଟାଲ ଆଇଁଷ ପସୁ ନାହିଁ।
ଅ ହଁ। ଭଲ। ଏ ଅଭ୍ୟାସ ରଖିବା କଥା। ପୁଅ ପିଲାମାନେ ଆଜିକାଲି କେହି ମାନନ୍ତିନି କିନ୍ତୁ ତମେ ଯାହା ହଉ ମାନୁଚ ସେଇଟା ବଡ଼ କଥା। ବୁଝିଲ କିି। ହଁଁ। ପ ପୁଅ ପିଲା କିଏ ମାନୁଛନ୍ତି ସବୁ ଫିଷ୍ଟ ଫାଷ୍ଟ କରି ଖାଇଦେଇକି ଆଉଛନ୍ତି।
ହୁଁ ହୁଁ। ହଁ ସେଇ ତ ଠିକ୍।
ହଁ। ଆଉ ଏଇନା ରାତିରେ ଆଉ କିଛି ନାହିଁ ନା ଖାଇବା ପିଇବା ସରିଲା ଆଉ କଣ କଣ ମାନେ ଆଉ ବାହାରେ କଣ କିଛି ଚଲାଚଲି କରନ୍ତି ନା ସେମ୍ ଶୋଇପଡୁଚ ବା ଯାଇକି?
ନାଇଁ ଟିକେ ଚଲାବୁଲା କରିବି ଯେ ଜଣେ ସେ ମୋ ସହିତ ଯିବ ଜଣେ ଚାଲିବା ପାଇଁ। ମୁଁ ତାକୁ ଅପେକ୍ଷା କରିଚି ବାହାରେ ଠିଆ ହେଇଚି ସିଏ ଆସିଲେ ସାଙ୍ଗେ ସାଙ୍ଗେ ଟିକେ ଯିବୁ ଏଇ ଟିକେ ଆସିକି ଆସିକି ସାଙ୍ଗେ ସାଙ୍ଗେ ସାଙ୍ଗେ ଶୋଇ ପଡ଼ିବ ଆଉ ଟାଇମ ଦବନି ସାଙ୍ଗେ ସାଙ୍ଗେ ଶୋଇପଡ଼ିବ।
ସେ
ଆଜ୍ଞା ନାଇଁ ମୁଁ ବି ସେ ବି ସୋଇ ପଡିବ।
ଓହୋ ଟିକେ ଚାଲିଲେ କିନ୍ତୁ ଭଲ ଲାଗୁଥିବ ଆଉ ନା?
ଟିକେ ଭଲ ଲାଗେ ହଁ ହଉ ଟିକେ ପବନ ଟିକେ ବାଜିଗଲେ ଗଲେ ଦୋ ଖଣ୍ଡେ ଲାଗିଲେ ତାଙ୍କ ସାଙ୍ଗେ ସାଙ୍ଗେ ନିଦ ଧରିପକେଇବ ଟିକେ
ଓହୋ ଆଉ ସେପଟେ ଖରା କେମିତି ହଉଛି?
ଖରା ସକାଳୁ ଖରା ହଉଛି ସନ୍ଧ୍ୟା ବେଳେ ବର୍ଷା ହଉଛି। ବର୍ଷା ମାନେ ଏଇ ଟିପି ଟିପି ଟିପି ବର୍ଷା ହଉ ଯୋଉ ଗରମ କୁ ସେଇ ଗରମ।
ହଁ।
ଆଉ ସକାଳୁ ଚାରିଟା ପାଞ୍ଚଟା ଉଁ ଚାରଟ ପାଞ୍ଚକୁ ତିନିଟା ଚାରିଟା ବେଳକୁ ପ୍ରାୟ ଥଣ୍ଡା ଯେ ପୁରା ମାଡି ଯାଉଛି ମ ରାତିରେ ବର୍ଷା ହେଇଯାଉଛି ବର୍ଷା ଏଠିକ ହଉନି କିନ୍ତୁ ଅନ୍ୟ ଆଡେ କୋଉଠି ହଉଛି କେତେ ଥଣ୍ଡା ହଉଛି ଯେ ଆଉ ଘରେକି ଶୋଇବାକୁ ପଡୁଛି।
ହଁ ତ
ଧଯ ଯେ
ଭଲ ଲାଗୁଥିବ କିନ୍ତୁ ନା ହଁ ସେମିତି ହଲେ କିନ୍ତୁ ଥଣ ରା ରାତି ଟା ଟିକେ ଶୋଇବା ଟାଇମ ଟା ନା? ରାତି୍ ଯଦି
ରାତି ଥର ଦେକ ମୁଁ ଶୋଇବି ଟିକେ କଷ୍ଟ ହବ ତାପରେ ନିଦ ଟା ଭଲ ହବ ସେ ଜା ଶୋଇଯିବି ପୁରା।
ହଁ କଥା କହୁ ମୁ ରାତିଟା ଟିକେ ଭଲରେ ଶୋଇବା କଥା ଆଉ ତମେ ରାତିରେ କହୁଛ ବଢିଆ ସୁନ୍ଦର ଥଣ୍ଡା ଲାଗୁଛି ମାନେ ଆରାମରେ ଶୋଇପଡ଼ିବ ଆଉ ନା ହ୍ୟାଲୋ।
ହଁ ହଁ।
ଆଉ ଦି ସକାଳେ ରୁଟି ଖାଇ ଯାଇଥିଲା ଦିପ ହଁ। କଣ କହିଲ ରା
ରାତିରେ ବେଶୀ ଥଣ୍ଡା ରାତିରେ ବେଶୀ ଥଣ୍ଡା ନହଉ। ଘରେଇ ଘେରେଇ ସେଇପଡି ମଶା ଖାଇଯାଉଛି ଘରେ ଘରେ ସେଇପୁଡିବ ପୁଣି ଯେତେବେଳେ ନିଦ ଭାଙ୍ଗିବ ଉଁ ଦେଖିବ ଶୀତଳ ଲାଗୁଛି ନା ନାଇଁ ଗରମ ଲାଗୁଛି। ପୁଣି ଖୋଲିଦବ ପୁଣି ମଶା ହେଇଯିବ ପୁଣି ଘରେଇଘାରେଇକି ସୋଇପଡିବ ହେ ହେ।
ହଁ ହଁ।
ନିଦ ହେଇଗଲା ପରେ ସେ ଗରମ ଏଇ ହୋଉଛି ଆଉ ହୁଁ ହୁଁ।
ହଁ ସେମ ଆଉ ମଶା ମଶା ଟାଙ୍ଗୁନ କି ତମେ?
ନାଁ।
ସେମିତି ଶୋଉଚ ବା ଟାଇମ୍ ରେ ଏବେ ବର୍ଷା ଦିନ ଆସିବ କୋଉ ଯେଉଁ କହନ୍ତି ଲୋକଙ୍କୁ ବେଶୀ ଏଇ ଟାଇମ ରେ ମଶା କାମୁଡିଲେ ଦେହ ଖରାପ ହୁଏ ତମେ ମଶାରୀ ଟାଣି ଶଉନ କେମିତି ସେଟା ଦେହ
ମଶାରୀ ମଶା ଧୂପ ଦେଇ ଦଉଛୁ।
ହୁଁ।
ତାପରେ ତିନି ଜଣ ଅଲଗା ଅଲଗା ଶୋଉ ସେଇ ଖଟରେ ଶୋଇବ ସେ ସେପଟେ ଅଲଗା ଅଲଗା ଶ ହଉଛନ୍ତି ସେ ସବୁ ପାଖାପାଖି ଶୋଇଲେ ସିନାମସାରିଟାକୁ ମଶାରୀ ଟଙ୍ଗେଇ ଦେବ। ମଶାରୀ ଥାଇକି ଟଙ୍ଗେଇ ହବନି ଜଣେ ଧରନ୍ତୁ ମୁଁ ଟଙ୍ଗେଇଥିବି ଆପଣ ଆପଣ ସେଇଠି ସେପଟ ସାଇଟି ଶୋଇବେ। ସାଇଟି ସୋଇଲେ ଆଉ ସେପଟ ସୋଇିବ ମଶାରୀ କାହାକୁ ହବନି ମୁଁ ଟାଙ୍କି ଦେଲେ ତାଙ୍କୁ ଅସୁବିଧା ହବ ସେ ମଶା ପୁଣି ତାଙ୍କୁ ଖାଇବ ସେ ପକେଇବ ତୁ ଏମିତି କହିଲୁ ମୁଁ ଏମିତି କହିଲୁ। ନାଇଁଯେ ଆଉ ଥାଇ କି ଲାଭ କିଛି ନାହିଁ।
ହୁଁ ହୁଁ। ଆଉ ସେଇୟା ନୁହଁ କଣ କିନ୍ତୁ ଦେହ ଟିକେ ଯାହାହେଲେ ଦେଖିବନା। ନା ଆଉ ଦେହ ଖରାପ ହେବନି ଏମିତି ଶୋଇଲେ।
ହଁ ସେଇଟା ଠିକ୍ ଯେ କିନ୍ତୁ ଏମିତି ହେଲେ ସେ କଣ ଶୋଇ ହଉନି।
ହଁ।
ବଳ ବଶାରୀ ତ ଅଛି କିନ୍ତୁ ତା ମେନ୍ ହଉଛି ଗରମ ହଉଛି ଘରଟା ଥଣ୍ଡା ଗରମ ହଉଛି ଗର ଗର ଏ ଯୋଉ ଖରାଦିନ ଟା ଗରମ ରହୁଛି ଟିକେ ତାପରେ ଥଣ୍ଡା ଟିକେ ହଅନ୍ତା ମୁଁ ଗୋଟେ ଜାକିଜୁକି ଗୋଟେ ଘରେ ଶୋଇ ମଶାରି ଲଗେଇକି ତ ଶୋଇ ପଡନ୍ତା। ଗରମ ହଉଛି ସେ ସେପଟେ ସେ ଏପଟେ ଏପଟେ ଆଉ କ ହେଲା ବେଳକୁ ଆଉ ମଶାରୀ କୋଉଠି ଟାଙ୍ଗିବ?
ହଁ ସେମିତି ସତ କଥା ଆଉ କିନ୍ତୁ ଆଉ ତମେ କିନ୍ତୁ ଆଉ କଣ କରିପାରିବ? ସେଟା ଅସୁବିଧା କିନ୍ତୁ ମାନେ ଏମିତି ଖାଲି ଦେହରେ ଶୋଇଲେ ମଶା କାମୁଡ଼ିବ। କୁଆଡ଼େ କଣ ହଉ ତମେ ମୁଁ ରଖୁଛି ପଛରେ ଲଗେଇବି ଆଁ?
ଆଜ୍ଞା।
ହଉ ରଖୁଛି ନମସ୍କାର।
ଉ ନମସ୍କାର।